ହ୍ୟାଲୋ।
ହଁ ଭାଇ କଣ ଖବର?
ଗାୟତ୍ରୀ ଦିଦି ନମସ୍କାର।
ହଁ ହଁ ନମସ୍କାର।
ନମସ୍କାର ନମ ଆଉ
କଣ ଖବର ଆଜି ଆଜି ଆମର ଭାତ ମାଛ ତରକାରୀ ଡାଲି। ପୋଟଳ ଆଳୁ ଭଜା। ଆଉ ଏଇ ଏତିକି ହେଇଥିଲା ଆଉ ଟିକେ ଖଟା ହେଇଥିଲା ମୁଁ ଟିକେ ଖାଲି ବ୍ୟାଗ ହଇ ଟା
ଓହୋ ତାହେଲେ ଆମର ବି ଆ କି ଆପଣଙ୍କ ପଛରେ କିଏ କଥାବାର୍ତ୍ତା କରୁଛନ୍ତି କି?
ହଁ ନ ଏବେ ନାହାନ୍ତି କୁହନ୍ତୁ।
ଓହ ପ୍ରାୟତଃ ମୁଁ ବି ଆଜି କଣ ଖାଇଛି କି ଆମର ଯାଇଥିଲୁ ଆଜି ଆମ ଘର ପାଖରେ ଗୋଟେ ଗାଡିଆରୁ ବହେ ମାଛ ଧୋଇଲୁ କଉ ମାଗୁର ଶେଉଳ ଏସବୁ ଘରେ ଦେଇକି ଯାଇଥିଲି ତାପରେ ଦିଟି କଉ ଆମର ରୋଷେଇ ହେଇଥିଲା। ରୋଷେଇ ହେଲା ବେଳେ ପ୍ରାୟତ ଭାତ କୋଳଥ ଡା କଣ ଫେସା ଡାଲି ଆଉ ମିଲମିକର ତରକାରୀ। ଏ ବେସନ ମିଲମିକର ତରକାରୀ ଆଉ ସେ କୋଉ ଦିଟା ପୁର ବେସରା ହେଇଥିଲା ଏଇ ସବୁ ଜିନିଷ ଖାଇଲି।
ଯାହା ହଉ ଆପଣ ସବୁ ଭିଟାମିିନ ଜିନିଷ ଖାଉଛନ୍ତି କୋଳଥଡ଼ାଲି କି ଦେଶୀ ମାଛ। ଦେହ ପାଇଁ ଭଲ ଆଉ ଆଉ କେମିତି ଦେହ ପା ଭଲ ଅଛି ସବୁ।
ହଁ ଦେହ କଣ ମୋର ଟିକେ ଏଇ ନା ଦେହ ଟିକେ ଖରାପ ରହୁଛି। କାରଣ ଯେହେତୁ ସିଜନ ଟିକେ ଚେଞ୍ଜ ହେଇଛି ନା ମୋ ଦେହ ଟା ଟିକେ ଭଲ ଭଲ ରହୁନି ମୁଁ ଯାଇଥିଲି ମେଡିକାଲ ଟିକେ ଦେଖେଇକି ପାଞ୍ଚଶହ ଟଙ୍କା ମେଡ଼ିସିନ ଆଣିଛି। ଏମିତି ବହୁତ ପ୍ରକାର ଖର୍ଚ୍ଚ ବି ହେଲାଣି ଘର ଲୋକର ସମସ୍ତଙ୍କର। ହଁ ସବୁ ପଇସା ପତ୍ର ଖର୍ଚ୍ଚ ହେଇଯାଇଛି ସବୁ ଦେହ- ପା ଦୃଷ୍ଟିରୁ। ଆ-ଆଜି କଣ ହେଇଛି ଶୁଣନ୍ତୁ ମୁଁ ପ୍ରାୟତଃ ଯେତେବେଳେ ଯାଇଛି ଆମର କଣ କହିଲ କି? ନଈକି ଗଲାବେେଳେ ଆମେ ପାଞ୍ଚ ଯ ଚାରି- ଚାରି ଭାଇ ଆଉ ଗୋଟେ ମୋ ପିଇସି ପୁଅ ଆଇଛି ସିଏ। ଆଉ ଆମର ଜଗୁ ମୋ ସାଙ୍ଗ ବୋଲି ଆମେ ମିଶିକି ସମସ୍ତେ ମିଶିକି ନଈକି ଗାଧେଇ ଗଲୁ।
ହୁଁ।
ନଈରେ ଗାଧେଇ ଗଲା ବେଳେ ସେ ଯୋଉ ବିକିର, ଜଗନ ର ବହୁତ ଜୋରରେ ମାଡ଼ ଗୋଳ ହେଲେ। ଇଏ ତାକୁ ଟେକି ଫୋପାଡିଛି ସିଏ ରାଗ ଦେଖଉଛି ମାଡ଼ ଗୋଳ ହେଇସରିଲେ ମାଡ଼ ଗୋଳ ହେବା ପୂର୍ବରୁ ବି ବିକିର ଗୋଟେ ଗଞ୍ଜି ଟା ଭାସି ଭାସି ତଳକୁ ପଳାଇଲା ବେଳେ ଦ୍ଵାରା ମୁଁ ବହୁ ପା ଯାତ୍ରାରେ ଗଲି ଆଖି ବୁଡ଼ି ଖୋଜି, ଖୋଜି ପ୍ରାୟତଃ ଅଧଘଣ୍ଟା ସମୟ ଲାଗିଲା ଅଧଘଣ୍ଟା ଯାଏ ମୁଁ ଆଖି ଖୋଲି ପାଣି ଭିତରେ ଦେଖିଲି ତା ଦେଖିବା ପରେ ମୁଁ ତା ଗଞ୍ଜିକି ପାଇଲି। ଗଞ୍ଜିଟି ପାଇଲି ତାପରେ ନେଇକି ଆସିଲି ସିଏ ମତେ ବାଜି ଲଗେଇଥିଲା ଯିଏ ମୋ ଗଞ୍ଜି ପାଇବ ଦୁଇଶହ ଟଙ୍କା ଦବ।
ହୁଁ।
ସିଏ ବାଜି ଲଗେଇଥିଲା ମୁଁ ଯେହେତୁ ଗଞ୍ଜି ପାଇଲି ମତେ ସେ କହିଛି ଆଜି ବିରିୟାନୀ କଣ ଖାଇବାକୁ ଦବା ପାଇଁ। ଆ ଏମିତି ସବୁ ଆଜି ନଈରେ ଆମର ଘଟିଲା ଆଉ ଆପଣ କେଉଁଠି କଣ? ଆ ଆଜି ଗାଧୁଆବେଳେ ଏଇ ସବୁ ଖାଇଛନ୍ତି ଆପଣ ରାତ୍ ରାତିର କଣ ଆଜି ଅଛି ଖାଇବା ଲାଗି କଣ ହବ ଆଜି?
ଆଜି ହଁ ଆଜି ପାଗ ଭଲ ହେଇଛି ଆଜି ଟିକେ ଆମର ଯୋଉ ସାହି ପିଲା ନୁହଁ ଆମର ଗୋଟେ ଅତାଳୁଆ ବୋଲି ଗୋଟେ ଗ୍ରୁପ ଅଛି। ପିଲା ଆଜି ଟିକେ ପିଲାମାନେ ମାତି ଛନ୍ତି ବ ପାଣି ପାଗ ଯୋଉ ପାଗ ଖରାପ ଦୋଷରୁ ବର୍ଷା ଫର୍ଷା ହଉଛି। ଟିକେ ପୁରି ତରକାରୀ ହବ। ଆଉ ଛୁଆ କହୁଥିଲେ ବିରିୟାନୀ କରିବାକୁ ଆଉ ଟିକେ ବାହାରକୁ ଯାଇ ହବନି ଯେହେତୁ ବର୍ଷା ଫାଗ ଜିନିଷ ପତ୍ର କିଣିବାକୁ। ଆଉ ଆମ ପାଖରେ ବଇଁ ଦୋକାନ ବୋଲି ଅଛି ଗୋଟେ ଦୋକାନ।
ଆଜ୍ଞା।
ହଁ ସେଇଠୁ ସବୁ କିଣି ଆଣିବୁ ଏଇ ପୁରୀ ତରକାରୀ ହବ ଆଉ କଣ ପାସ୍ତା କରିବେ। ଛୁଆ କହୁଛନ୍ତି ପାମ୍ପଡ଼ ଟେ ଛଣା ହବ। ଆଉ କହୁଥିଲି ମିକ୍ସ ଭେଜ କରିବା ପାଇଁ ଯେ ଅଳପ ପରିବା ଅଛି ହେଇପାରୁନି ହବ ଦେ ଦେଖିଆ ଆଉ। ଆଉ କାଲି ଆମର ଟିକେ ଫିଷ୍ଟ -ଫିଷ୍ଟ ପୁଣି ଛୁଆ ରଖିଛନ୍ତି ଆୟୋଜନ କରିଛନ୍ତି। ଦେଖାଯାଉ କଣ ହଉଛି ଏଇ ପା ବର୍ଷା ସକାଶେ ଟିକେ ମନ ଇଏ ହଉନି ଆଉ।
ମୁଁ ତ ପ୍ରାୟ ଯେପରିକି ମୋ ସାଙ୍ଗ ଘର ଯେପରି ଜଗନ ହଉ ଶୁକୁଟା ହଉ ତାଙ୍କ ଘରକୁ ମୁଁ ଯାଏ, ଵୋହୁ ମା ମାତ୍ରାରେ ଖାଇବା ପିଇବା ବି କରେ ଯେ ତାଙ୍କ ଘରେ ଯେତେବେଳେ ଯାହା ହେଲା ସେ ମୋତେ ଡାକନ୍ତି ଯେମିତି ଚିକେନ ହଉ, ମାଛ ହଉ, ପୁରି ହଉ ଯୋଉ ଦିନ ଯାହା ହେଲା ମତେ ଡାକ ଡାକନ୍ତି ଶୁକୁଟା ଘରେ ଖାଏ ଜଗନ ଘରେ ଖାଏ। ସେ ମତେ ଡାକନ୍ତି ଆପଣଙ୍କ ଯୋଉ ଦୁଇଟି ସାଙ୍ଗ ଅଛନ୍ତି ଆପଣଙ୍କର ତାଙ୍କ ନାଁ ତ ପ୍ରାୟ ମୋନାଲି ଲିଶା ଜଣଙ୍କ ନାଁ ଆଉ ଜଣଙ୍କ ନାଁ ବେବିନା ସେ ସବୁ ଆପଣଙ୍କୁ ଡାକନ୍ତି ଖାଇବାକୁ?
ନାଇଁ ହଁ ମୋନାଲିସା ବେ ପ୍ରିୟଙ୍କା ଯିଏ ସିଏ ଆଗରୁ ଟିକେ ଡାକୁଥିଲା ବେବିନା ଯିଏ। ସିଏ ଏବେ କଣ ହଉଛି ଟିକେ ତାର ପରିବର୍ତ୍ତନ ହେଇଗଲାଣି ସିଏ ଆଉ ଡାକୁନି। ସିଏ ଏଇନା ଟିକେ ଟିକେ ଭାଉଜମାନେ ତାଙ୍କ ଘରେ ଜୋରରେ ଆଇିଲେଣି ତ ସେ ଟିକେ ନୂଆ ନୂଆ ଏଇନା ତାର ଭାଉଜ ପ୍ରେମ ଚାଲିଛି ଆଉ ତାର ଟିକେ ମୁଣ୍ଡ ଦୋଷ ଅଛି। ସେ ପାଗଳରେ ଖାଲି ଯାଉଥିବ ଗାଡି ନୂଆ ଗୋଟେ ସ୍କୁଟି କିଣିଛି ଆଉ ରାସ ରାସ୍ତା ମଝିରେ ଚାଲୁଚି ଚାଲୁଚି ରାସ୍ତା ମଝିରେ ବ୍ରେକ୍ ମାରୁଛି ଆଉ। ତାକୁ ଟିକେ ମେଡିକାଲ ଦୋଷ ରହୁଛି ତା ଦେହରେ ଭୂତ ପ୍ରେତ ଲାଗୁଛନ୍ତି ତାକୁ ଟିକେ ମେଡିକାଲ ନବୁ। ଆଉ ଲୀନା ଘରେ ଯାଏ ଖାଏ। ଆଉ ସିଏ ତ ବସ ବର୍ଷା ପାଖ ସକାସେ ତା ବୋଉ ଦିଅ ଟିକେ ଆଖି ଅପରେସନ ହେଇଥିଲା ଆଉ କାମ ମାସେ ହେଲା କରୁଛି ଘରୁ ବେଶୀ ବାହାରୁନି। ତା ବୋଉକୁ ଡକ୍ଟର ମନା କରିଛି ବେଡରୁ ଉଠିବୁନୁ ସିଏ ସେ କାମଧନ୍ଦାରେ ବ୍ୟସ୍ତ ରହୁଛି। ସିଏ ଆଉ ସିଏ ଆଉ ଫୋନ ଫୋନ ବେଶୀ କରିନି ଆଉ ବେବିନା କହୁଛି ଆସ ବେବିନା ଡାକୁଥିଲା ଯେ ଆଜି ତାଙ୍କ ଘରକୁ ଆସିବାକୁ ଆଉ ବର୍ଷା ପାାଗ ସକାଶେ ମୁ ଯାଇ ପାରିନି ତାଙ୍କ ଘରୁକୁ ଆଉ।
ଅ ପ୍ରାୟତଃ ଆମ ଘରେ ଯୋଉ ଅଛନ୍ତି ମୋର ଭାଇ ଆଉ ମୋର ପିଇସି ପୁଅ ଆଉ ମୋର ସାଙ୍ଗ ସବୁ ଆମେ ମିଳିମିଶି କାଲି ଯାଇଥିଲୁ ଚଣ୍ଡିଖୋଲ ବଜାର ସେଠି କଣ କଲେନା ଇଏ ପ୍ରାୟ ସେଠି ଖାଇଲେ ପ୍ରଥମ ଯାଇ ମୋମୋ ଜ କିଏ ଖାଇଲା ଚିକେନ ମୋମୋ କିଏ ଖାଇଲା ପନିର ମୋମୋ ଏମିତି ସବୁ ଖାଇଲେ ମୋମୋ ପା ପ୍ରାୟତଃ ଦୁଇଶହ ଟଙ୍କା ହେଇଗଲା ମୋମୋ ଖାଇସାରିବା ପରେ କିଏ ଜଣେ ଗଲା ଇନର ପେଣ୍ଟ ଆଣିଲା ଏମତି ସବୁ ଆଣିଲେ ପ୍ରାୟତଃ ବି ବିକିକି ଆପଣ ଜାଣିଥିବେ ସେ ମୋ ପିଇସି ପୁଅ ସିଏ ପାଖାପାଖି ତାର ଘରକୁ ଦୁଇଶହ ହ ଅଢେଇଶହ ଟଙ୍କାରେ ପାର୍ସଲ ଖାଲି ଆଣିଲା ଯେମିତି ଚାଟ ହଉ ମୋମୋ ହଉ ବରା ତରକାରୀ ଏମତି ସବୁ ଆଣିଲା ଆଣିଲା ତାପରେ ଆମେ ବାଟରେ ଆସିଲା ବେଳେ ପ୍ରାୟତ ଗଣେଶ ସୁଇଟ ଷ୍ଟଲରେ ଗୋଟେ ଗଣେଶ ସୁଇଟ ଷ୍ଟଲ୍ ବୋଲି ଗୋଟେ ଦୋକାନ ଅଛି ସେ ସବୁ ପ୍ରକାର ଭେରାଇଟି ଭେରାଇଟି ଜିନିଷ କାକେରା ମିଠା ଛେନାପୋଡ ଛେନାଗଜା ଏମତି ସବୁ ବୋଉ ମାତ୍ରାରେ ଥିଲା। ଆଇସ୍ କ୍ରିମି ଏମିତି କେତେ ପ୍ରକାର ସେଠି ସେ ଜିଦି କଲା ମୁଁ ଆଇସ୍କ୍ରିମ ଖାଇବି ମାନେ ଖାଇବି। ତାପରେ ତ ଆ ସମିତିକୁ ତୋଫାନ ଭାଇ ବୋଲି ଗୋଟେ ପିଲାଟି ଆଇସ୍କ୍ରିମ ଦେଲା ଆଇସ୍କ୍ରିମ ଦେଇ ସାରିବା ପରେ ଆମେ ପ୍ରାୟତଃ ଯେପରି ଗଣେଶ ପଟେ ଗୋଟେ ରାସ୍ତା ଅଛି ସେଇ ରାସ୍ତାରେ ଆମେ ଆସିଲୁ ଆସିବା ପରେ ପରେ ଦେଖିଲୁ ଯେମିତି
ଗୋଟେ ଲୋକକୁ ସେତରେ ମାରିକି ଟଙ୍ଗାଇ ଦେଇଥିଲେ ଆଉ ଆପଣ ପାଖରେ ଯୋଉ ପିଲା ଅଛନ୍ତି ଆପଣ ଟିକେ ଦୂରେଇ ଆସିଲେ ଟିକେ ଭଲ ହୁଅନ୍ତା। ହଁ ଆଉ ଏମିତି କଣ ହେଲା କି ତାକୁ ମାରି ଟଙ୍କେଇଛନ୍ତି ସେ ରାସ୍ତାରେ ଆମେ ଯେତେବେଳେ ଆସିଲୁ ଆମକୁ ବହୁତ ଡର ବି ମଧ୍ୟ ଲାଗିଲା ଆଉ ଡର ଲାଗିବାରୁ କେମିତି କଣ ମୁଁ ତ ସେଇ କରେ ପିଲାଙ୍କୁ ବସେଇକି ଆଣିଲି। ବସେଇକି ଆଣିବା ପରେ ପରେ ଆମର ଗୋପାଳପୁର ପଟେ ଆମେ ଯେମିତି ବାହାରିଲୁ କି ଆମର ଅ ଗୋଟେ ସାଙ୍ଗ ଜାଣିଛେ ଯୋଗେଶ୍ଵର ସାହୁ ସେ ଭଲ ପାଇଥିଲା ଭଲ ପାଇବା ଦ୍ଵାରା ତା ଭଲ ପାଇବା ସଫଳ ନହେବାରୁ ସିଏ ଟ୍ରେନ ଲାଇନରେ ଶୋଇଥିଲା ସେମିତି ତାଙ୍କ ଘରେ ପଟେ ଆସୁ ଥିଲୁ ତାପରେ ସେକରେ ଡର ମାଡିବା ଦ୍ଵାରା ଆମେ ଆମ ପଛକରେ ଦେକରେ ଆମ ସ୍କୁଲରେ ଜଣେ ପିଅନ ଅଛନ୍ତି ତିଳ ତାଙ୍କ ଘରେ ପଟେ ଆସିଲୁ। ପଟେ ଆସିଲୁ। ଆସିବା ପରେ ପଇ ବଜାରରେ ଉଠିଲୁ ପଇରେ ପ୍ରାୟତଃ ଆଣିଲେ କିଏ ଚୁଡା କିଏ ବିସ୍କୁଟୁ ଏସବୁ ଜିନିଷ ଆଣିଲେ। ପ୍ରାୟତଃ ଯୋଉ ଜଗନର ଭାଇର ବାହାଘର ଥିଲା। ସିଏ ଖାଲି ତରତର କରୁଛି କି ଆମେ ଘରକୁ ଗଲେ ମୋ ଭାଇ ବାହାଘରରେ ବଢା ବଢି କିଛିଟା ଜିନିଷ କରିବି ସେଥିପାଇଁ ବି କି ଯେମିତି ଡେରି ହବ ସେ ସେମିତି କରୁଛି କହୁଛି କି ମୁଁ ଆଗେ ବାଣପୁର ଯାଏ ବାଣପୁରରୁ ଆସିଲା ପରେ ତମେ ଘରକୁ ଯିବ ତମ ଭାଇ ବାହାଘରୁ ଏମିତି ଡେରି କଲା ଡେରି କରିବାରେ ଜଗନ ବହୁତ ରାଗିକିନି ତାକୁ କହିଲା ମୁଁ ତା ଗାଡି ଛଡେଇ ଆଣି ମୁଁ ଚଲେଇକି ଆଣି ଜଗନ୍କୁ ତା ଘର ପାଖରେ ଛାଡିଲି। ଆ ଆପଣଙ୍କ କାଲି ସବୁ କଣ ଭୋଜିରେ କଣ ଖାଇଲେ? କେମିତି କଣ ସ୍ଵାଦ ହେଇଥିଲା ଭୋଜିର? ସେ ସବୁ ବିଷୟରେ ଟିକେ କହିବେ କି।
ହଁ କାଲି ଆମର ଯେହେତୁ ଗୋଟଏ ଘର ଆମର ତିନି ଘର। ଆମର ଖାଲି ଖଞ୍ଜା ରୋଷେଇ ହେଇଥିଲା ଗୋଟିଏ ଖଞ୍ଜାରେ କାହା ଘର ଚୁଲି ଲାଗିଲାନି। ଗାଧୁଆଳି ଭାତ ଡାଲମା ଟା ହେଇଥାଟା ଅରୁଆ ଭାତ ଡାଲମା। ଆଉ ହଉଛି ମାଛ ଭଜା।
ଆଜ୍ଞା।
ଗଲା ତାପରେ କୁଣିଆ ମଇନ୍ତର ପାଇ ଚା ଫାହା ବ୍ୟବସ୍ଥା କର ତାପରେ ରାତିକି ଆମର ଅଲଗା ଡାଲି। ଖଟା ଆ ପାସ ପାମ୍ପଡ ମିକଚର ଆଉ ଗୋଟା ହଉଛି ପୋଟଳ। ଆଉ ଏଇଗୁଡା ସବୁ ହେଇଥିଲା ପ୍ରାୟ ଦୁଇଶହ, ଅଢେଇଶହ ଲୋକ ହେଇଥିଲେ ଦୁଇଶହ, ଅଢେଇଶହ, ତିନିଶହ ବନ୍ଧୁବାନ୍ଧବ। ସବୁ ଯାହା ହଉ ଭଲସେ ଖାଇଲେ ଏଇ ବର୍ଷା ନାଗି ଟିକେ ହଇରାଣ ହେଲେ ଆଉ।
ହଁ ହଁ।
ହ ଆଉ ଭୋଜି ଆଜି ପୁଣି ଆଜି ହଉଛି ଆ ତାଙ୍କର ଟିକେ ପିଣ୍ଡ ଫିଣ୍ଡ କଣ ପକଉଛନ୍ତି। ବ୍ରାହ୍ମଣ ନାଁ ପାଇଲେଣି? କୁଣିଆ ମଇତ୍ର ଜୋରରେ ଅଛନ୍ତି? ଆଜି ପୁଣି ରୋଷେଇ ହେଇଥିଲା, ଅରୁଆ ଡାଲମା ହେଇଥିଲା ଶାଗ ଭଜା ପୁଟଳ ଭାଜିଥିଲେ, ଖିଆ ପିଆ ହେଇକିନା ଲୋକ ଖାଉ ଥିଲେ ଆମେ ଖାଇକି ଉଠଥିଲି ମୁଁ କହିଲି କଣ ଏତେ ଦିନ ହେଲା ଭାଇ ଫୋନ କରିନାହାନ୍ତି, ସେଥିପାଇଁ କଲ କରିଦେଲି ଆଉ ପାଣିପାଗ ଭଲ ନାହିଁ ମାଛ ଫାସ ଲୋକ ଧରଲେଣି ଗାଡିଆ ଫାଡିଆରୁ
ଆପଣ ଯୋଉ ଆପଣଙ୍କର ନୂଆ ଭାଇ ଯୋଉ ବାହା ହେଲେ ଯୋଉ ତାଙ୍କର ଆଉ ତାଙ୍କ ଯୋଉ ସ୍ୱାମୀ ସ୍ତ୍ରୀଙ୍କର ତାଙ୍କ ଯୋଡିଟା କେମିତି କଣ ମୁଁ ତ ପ୍ରାୟ ତାଙ୍କୁ ଦେଖି ନାହିଁ ପ୍ରାୟ ମତେ ଜଣା ନାହିଁ ମୁଁ କରିକି ଗୋଟିଏ ଫଟୋ ଦେଖିଥିଲି ଆପଣଙ୍କ ସାନ ଭଉଣୀ ଦେଇଥିଲେ, ବଡ ଘୁମୁ ବାହା ହଉଥିବା ସମୟରେ ପ୍ରାୟତଃ ତାଙ୍କର ସାହି ପୁଅର ଗୋଟେ ଡିଜେ ହେଇଥିଲା ସେ ଡିଜେ ରେ ତ ପ୍ରାୟ ତାଙ୍କ ବନ୍ଧୁବାନ୍ଧବ ଲୋକ ଗାଁ ଲୋକ କେହି ନା ନାଚିବାର ମୁଁ ଦେଖିନି, ବନ୍ଧୁବାନ୍ଧବକ ବହୁତ ଲୋକ ନାଚୁଥିଲେ ତାପରେ ସେଠି ତ ଯାହା ଅନ୍ୟାନ୍ୟ ଅନ୍ୟାନ୍ୟ ଖାଇବା ହେଇଥିଲା କଣ କୁଆଡେ ଜଗନ କହୁଥିଲା କି ଭାତ ଡାଲି ପୋଟଳ କ୍ଷୀରି ଏସବୁ ଜିନିଷ ହେଇଥିଲା ଆଉ ଏଇସବୁ ଜିନିଷ ପରେ ପରେ ସେ ସବୁ ବାହାଘରରେ ବର୍ଷା ମଧ୍ୟ ହେଲା। ଛୁଆ ତ କେତେ ଲୋକ କଣ ମଦ୍ୟ ସେବନ କରିଥିଲେ, ବି ତାପରେ ଏମିତି କଣ ଯାହା ହଉ ଖାଇ ପିଇ ଘରକୁ ଆସିଥିଲେ। ଆପଣ ତ କାଇହିଁ ଦେଖେଇନାହାନ୍ତି, ଆପଣଙ୍କ ଭାଇ ଭାଉଙ୍କର ଫଟୋ କେବେ ମତେ ଦେଖେଇ ନାହାନ୍ତି।
ନାଇଁ ନାଇଁ ସେ ବାହାଘର କଣ କି ତାଙ୍କର ହଉନଥିଲା ଏଇ ପୁଅଟି ଟିକେ ମାଡ଼ଗୋଳ ଫାଡ଼ଗୋଳ କେସ୍ ଫେସ୍ ରେ ପଶୁଛି ଗାଁ କେସ୍ ରେ। ଆଉ ଗାଁରେ ଝିଅ ଆଜିକାଲି ପାଠ ପଢ଼ୁଛନ୍ତି ଭାଉ ବହୁତ ପାଠ ପଢ଼ୁଛନ୍ତି ସିଏ ସେମିତିଆ ଖୋଜୁଛନ୍ତି। ଘର ଲୋକ ଇଏ ତ ବୁଲୁ ଗାଁରେ ଗୋଟେ ଦୋକାନ ଦେଇଥିଲା, ଆଉ ଦିଇ ମାସ ହେଲା ଭାଙ୍ଗି ସାରିଲାଣି। ଆଉ ଗାଁ ରେ ବୁଲୁଛି ଦୂର ସମ୍ପର୍କୀୟ ଆଠଗଡ ଆଠ ଗଡ ଲାଇନରେ ସେ ଗୋଟିଏ ଦିନ ବାହା ହେଇକି ଗଲା ଚାରି ଦିନରୁ ଆ ଘର ଆଉ ସାଙ୍ଗସାଥି ତାକୁ କହିପାରିଲିନି? ଆଉ ସବୁ ତରତରିଆରେ ଚାଲିଛି ଆମେ ଟିକେ ବାହାଘରରେ ବ୍ୟସ୍ତ ରହିଲୁ। ସବୁ ଜିନିଷ କିଣା ରହିଲାଠୁ ଆଉ କିଛି କହିହନି ବନ୍ଧୁବାନ୍ଧବ ଆମର ବିଶେଷ ଖୁଆହେଇନି, ଖାଲି ସାଇ ପଡିଶା ପାଖ ଗାଁରୁ କେତେ ଜଣ ତାଙ୍କର ବନ୍ଧୁବାନ୍ଧବ ଡାକିଛନ୍ତି ଏତିକି ଆଉ। ତାଙ୍କର ଟିକେ ଗାଁ ସହିତ ଭଲ ନୁହଁ ତ।
ନା। ଓହୋ ଆମର ପ୍ରାୟତଃ କଣ ହେଇଥିଲା ଯେ ଆମର ମୋ ମୋ ସାଙ୍ଗର ଗୋଟେ ଭାଇ ବାହାଘର ହଉଥିଲା। ସେଇ ପାଖାପାଖି ସେଇ ବଡ ଘୁମରି ମନ୍ଦିରରେ। ସେ ମନ୍ଦିରରେ ବାହାଘର ହେବା ସମୟରେ ପ୍ରାୟତଃ କଣ ହେଇଲା ନା ସେ ଯୋଉ ଗୋଟେ ପିଲାର ମାନେ ସେ ଯୋଉ ପିଲାଟି ବାହା ହଉଥିଲା ତା ବଡ ଭାଇର ପୁଅ ସେ ବହୁତ ଛୋ ଛୋଟ ପିଲାଟି ସିଏ କଣ ହେଲା ନା ପାସ ଯେଉଁ ପାସ ହାଣ୍ଡି ହେଇଥିଲା ପୁରା ଗରମ ଗରମ ସେି ପଛେଇ ପଛେଇ ଯାଉଥିଲା ସେ ପାଇସ ହାଣ୍ଡିରେ ଗଳିପଡିଲା। ସେ ଗୋଳି ପଡିଆ ଯାଏ ତାର କଣ କହିଲ ପିଠି ଆଉ ଗୋଡ ପୋଡ ସବୁ ମାନେ କଣ ଛଇ ହେଇଗଲା ପୁରା ଗରମରେ ମାନେ ପୁରା ଅଖାଡୁଆ ତୋତଲା ଥିଲା ସେ ତା ଦେହରେ ଗଳି ପଇଲା ଭାଗ୍ୟବଲ ଠାକୁରଙ୍କ ଦୟାରୁ କିଛି ତାର ମାନେ ଏତେ ଜୋରରେ ଲାଗିିନଥିଲା ସାଙ୍ଗେ ସାଙ୍ଗେ ତାକୁ ନେଇକି ଥଣ୍ଡା ପାଣି ରେ ବସେଇ ଦେଲେ। ଥଣ୍ଡା ପାଣୀ ରେ ବସେଲଲେ ତାକୁ ଟିକେ ସା ଲାଗିଲା ଛୋଟ ପିଲାଟା ନା ଜାଣିନି ସେ ଖାଲି ଚେହେରି ଉଠି କାନ୍ଦି ଚାଲିଲା। ଆ ସେ ଜାଣିନି ନା ତାର ଏମିତି ସବୁ ହେଇବ କି ନହବ।
ତାକୁ ଟିକେ ବରଫ ଫରଫ ନେଇକି ଟିକେ ମେଡିକାଲ ଏ ପାଖରେ ଗମେଣ୍ଟ ରେ ତମର ତ ସରକାରୀ ଅଛି ଚିକିତ୍ସାଳୟ ସେଇଠି ନେଇକି ଟିକେ ଦେଖେଇଦେ ଆଇଲେନି।
ହଁ ସେ ସେଦିନ କଣ ହେଲା କି ପ୍ରାୟତଃ ଲୋକ ଯାହା ବି ହେଲେ ତାଙ୍କର ଛୋଟ ଫ୍ୟାମିଲି ଘର ଲୋକ ଆଉ କେହି ନାହାନ୍ତି ବାହାଘର କରିବା ଲାଗି। ଆଉ ସେଠିକି ବି ଯାଇ ବି ହେଲେ ଝିଅ ଘରର ଲୋକ ଏତେ ଆଇଛନ୍ତି ନହେଲେ ଯଦି ଭୋଜି ଭାତ ସବୁ ଠିକ ଠାକ ରେ ବିଆ ନହବ ଆମର ମାନେ ସବୁ ମାନ୍ ଇଜତ ଯାଙ୍କ ଯିବ ସେଥିଲାଗି ଆମେ ବହୁତ ତ ମାନେ ହୁସିଆରେ ରହିଲୁ ହୁସିଆରେ ରହିବା ପରେ ଆକୁ ଟିକେ ଥଣ୍ଡା ପାଣିରେ ସେ ପିଲା ଟାକୁ ବସେଇକିନି ବିଛଣାରେ ବିଞ୍ଚିଲୁ ସେ କାନ୍ଦିଲା ତାକୁ ତୁଇନି କଲୁ ତୁଇନି କଲା ପରେ ସେ ଟିକେ ଟାଣୁଆ ପିଲା ଥିଲା ଛୋଟ ପିଲା ହେଲେ ମଧ୍ୟ ଟାଣୁଆ ପିଲା ଟା ସି ଟିକେ ସହିଗଲା। ସଇଲା ପରେ ଆମେ ଟିକେ ତାକୁ ନେଇ ନାଇକିନି ଆସିଲୁ ପ ଛରେ ତାକୁ ଘରକୁ ଆଗେ ନେଇ ଆସିଲୁ ତାପରେ ସବୁ ବାହାଘର ହେଲା ବାହାଘର ହେଲା ପରେ ସମତେ ଘରକୁ ଆସିଲେ ଆଉ ଏଇ ସବୁ ଜିନିଷ ହେଲା ଆଉ ଆପଣ ପଣ ଆଜି କଣ ଖିଆ ପିଆ ଆଜି ଆପଣଙ୍କର ଏଇ ସବୁ ହେଇଥିଲା ନାଇଁ କି। ଆଜି ରାତିିରେ ଆ